ହ୍ୟାଲୋ।
ହ୍ୟାଲୋ। ହଁ ଭାଇ କୁହନ୍ତୁ।
ହଁ
ହଁ ହଁ ଶୁଭୁଚି।
ଚତୁରଥ
ହ୍ୟାଲୋ ହଁ ହଁ ସୁଭା ସକାଳ କୁହ କଣ କରୁଛନ୍ତି? ଏବେ ତ ଖାଇଛି ଖାଇସାରିକି ଆସିଲେ ଏବେ ଆଉ। ସକାଳ ନଅଟା ଟାଇମ ହେଲା ନା ଟିକେ ଶୋଇକି ଉଠି ନୃତ୍ୟ କରମ ସାରିକି ସକାଳୁ ଦାନ୍ତ ଫାନ୍ତ ଘସିକି ଆସିଲି ଖାଇକି ଏବେ ବସିଛି ଆଉ। ଆପଣ କଣ କରୁଛନ୍ତି?
ଆଜ୍ଞା ଭାଇ ଏବେ ମୁଁ ଏବେ ଖାଇଲି ଖାଇକି ଗାଈ ବାନ୍ଧିବା ପାଇଁ ଟିକେ ଆସିଥିଲି।
ଆଜ୍ଞା।
ଆଜ୍ଞା ଯେହେତୁ ଗାଈ ଅଛନ୍ତି ଘରେ ତ ତାଙ୍କୁ ଟିକେ ସମ୍ଭାଳିବାକୁ ପଡ଼ୁଛି।
ଗାଈରକ୍ଷମଣ ତାଙ୍କର ଧ୍ୟାନ ନେବା ପାଇଁ ପଡିବ ନହେଲେ ନାହିଁ।
ରଖିବା ଯେମିତି ମାନେ ଯେମିତି ତା ଖାଇବା ପିଇବା ଦବ ସେଇଭଳି ଭାବରେ ସିଏ କ୍ଷୀର ଫିର ଦବ କି କଣ କରିବ ଆଉ।
ଆଜ୍ଞା ଯେମିତି ତାଙ୍କର ଯତ୍ନ ନେବେ ସିଏ ସେମତି ବି କ୍ଷୀର ଦେବେ ସେମିତି ବି ମାନେ ଘରର ସେମିତି ମାନେ କଣ କୁହନ୍ତି ନା ଖତ ବି ବ୍ୟବହାର ହେବ ତାଙ୍କର ଯେଉଁ ଗୋବର
ହଁ।
ଆଜ୍ଞା।
ଆଉ ବର୍ଷା ବର୍ଷା ହଉଛି ବୋଧେ ଆପଣଙ୍କ ଆଡ଼େ।
ଆଜ୍ଞା ଏବେ ବର୍ଷା ହେ ପକ୍ଉଛି ଆମ ଆଡ଼େ
ହଁ ସେଇଥିପାଇଁ ଟିକେ ହଉ ଅଲଗା ସାଉଣ୍ଡ କଣ ଆସୁଛି ଆଉ।
ଆଜ୍ଞା ଆଜ୍ଞା।
ଆଉ ଆପଣଙ୍କ ଘରେ ସମସ୍ତେ ଭଲ।
ଆଜ୍ଞା ଆଜ୍ଞା ଆମ ଘର ସମସ୍ତେ ଭଲ ଅଛନ୍ତି।
ଓହୋ ଆପଣଙ୍କ ଆଡେ ଯୋଉ ଗଣେଶ ପୂଜା।
ଆଜ୍ଞା।
ଗଣେଶ ପୂଜା ତ ଏବେ ଆସିଲାଣି।
ଆଜ୍ଞା।
ମାନେ ମୂର୍ତ୍ତି କାର୍ଯ୍ୟ ଆରମ୍ଭ ହେଲାଣି ନା ଆରମ୍ଭ ହେଇନି?
କଣ କହିଲେ?
ମୁଁ କହିଲି ଯୋଉ ମୂର୍ତ୍ତି କାର୍ଯ୍ୟ ମୂର୍ତ୍ତି କାରିଗର ଆସିକି କାର୍ଯ୍ୟ ଆରମ୍ଭ କଲେଣି ନା କରିନାହାନ୍ତି ଏବେ ଆଜି ପର୍ଯ୍ୟନ୍ତ ବି।
ହ
ନା ଏତେ ପୂର୍ବରୁ ଆରମ୍ଭ ହୁଏନି।
ନାଇଁ ଆଜ୍ଞା ଏତେ ପୂର୍ବରୁ
ଓ ହଁ ଆମ ଆଡେ ତ ମାନେ ମାଟି ଆଣିକି ଯୋଉ ଉ ଅଲଗା ଅଲଗା ସଂଘ ଅଛି। ହ୍ୟାଲୋ।
ହ୍ୟାଲୋ।
ମୁଁ କହିଲି ଆମ ଆଡେ ତ ଏବେ ମାନେ ମାଟି ଯୋଉ ଆଣି ସାରିଲେଣି ମୂର୍ତ୍ତି ଏଇ ମୂର୍ତିକା ଯୋଉରା।
ଆଜ୍ଞା ଆଜ୍ଞା ନାଇଁ ଆମ ଆଡେ ମୂର୍ତ୍ତି ଏବେ ହେଇନି ମୂର୍ତ୍ତି ହବ ଆଉ କିଛି ଦିନ ଗଲା ପରେ ଯେହେତୁ ସେପ୍ଟେମ୍ବରରେ ଅଛି ସେପ୍ଟେମ୍ବର ବୋଧେ ଅଛି।
ହଁ।
ଆଜ୍ଞା ମାସେ ପୂର୍ବରୁ ଆମର ହୁଏ ମାନେ ଅଗଷ୍ଟ ମାସରେ ଆମର ହବ।
ନାଇଁ ଆମ ଆଡ଼େ ମାନେ ଆଇଲେଣି ଆମ ଗାଁ ରେ ବଳଦ କରିବା ନା ପନ୍ଦର କୋଡିଏ ଫୁଟୁ ର ମୂର୍ତ୍ତି।
ଆଜ୍ଞା ଆଜ୍ଞା।
ମାନେ ମୂର୍ତ୍ତି ଯଉ ନିଜ ଦଳର ପିଲା ମାନେ ଯଉ ସଂଘ ପ୍ରତ୍ୟେକ ଯଉ
ଆଜ୍ଞା -ଆଜ୍ଞା ସେଇ ତ ଗଣେଶ ପୂଜା ଜାଣିଚନ୍ତି ଆପଣ ମାନେ ସଙ୍ଗ- ମାନେ ଗାଁ- ଗାଁ ସଙ୍ଗ- ସଙ୍ଗ ପିଲା- ପିଲା ସବୁ ଆଜ୍ଞା ସେମିତି ହୁଏ।
ହଁ ସେଇ ସଂଘର ପିଲାମାନେ ମାନେ ଆମ ସଂଘର ପିଲାମାନେ ମୂର୍ତ୍ତି ଆଣିଲେ ତାକୁ
ହଁ
ମାନେ ଯଉ ଠାକୁରଙ୍କ ପାଇଁ ଯଉ ମେଢ ତିଆରି ହୁଏ କାଠ ସାହାଯ୍ୟରେ
ଆଜ୍ଞା।
ସେ କାଠ ସାହାଯ୍ୟରେ ମେଢକୁ ବୁ-ଆଁ-ଏଁ ବଡ ମୂର୍ତ୍ତି କରାଯାଉଚି ନା।
ଆଜ୍ଞା ଆଜ୍ଞା।
ଏବେ ସେଥିପାଇଁ ନୂଆ ଏ ଯଉ ମେଢ ତିଆରି ହ-କରିବା ଚାଲିଚି। କାଠ କାରିଗର ଆସିକି ତିଆରି କରିଚନ୍ତି ଆଉ। ହୁଁ- ତିଆରି ବାରେ ମାନେ ମୂର୍ତ୍ତି କାରିଗର ବି ଆସିଥିଲେ। ଆସିକି ଯଉ ଠାକୁରଙ୍କର ପ୍ରଥମେ ଯଉ ପାଳ ସାହାଯ୍ୟରେ ଆକାର ଦେବେନି
ଆଜ୍ଞା।
ସେଇ ଆକାର ଦେଇକି ଯାଇଚନ୍ତି ମାନେ ଆକାର ଦେଇକି ଯାଇଚନ୍ତି ମାନେ କଣ ମାନେ ଯୋଡା ଯାଇନି ଆଉ
ଆଜ୍ଞା।
ସେ ଠାକୁରଙ୍କର ହାତ କରିଦେଇଚନ୍ତି ଗୋଡ କରିଦେଇଚନ୍ତି ସେମିତି ଅଲଗା ଅଲଗା ହେଇକି ରହିଚି ମାନେ ଯେତେବଳୁ ଉଁ- ସରିବ କାଠ କାମଟା ଯଉ ମେଢ଼
ଆଜ୍ଞା ଆଜ୍ଞା ମାନେ ମେଢ୍- ମାନେ ଛଣରେ ବନ୍ଧା ହୁଏ।
ହଁ।
ଆଜ୍ଞା ଛଣରେ ତାକୁ ପ୍ରଥମେ ଆକାର ଦିଆ ହୁଏ ତାପରେ କା- ତାପରେ ତାକୁ ସ୍ ଷ୍ଟାଣ୍ଡ ରେ ରଖା ହେଇି କି ତାପରେ ମାଟି ଦିଆ ହେଇକି ତାପରେ ତାକୁ ବନାହୁଏ ଆଜ୍ଞା।
ପ୍ରଥମ ଥର ହେଟା ଆଗେ ଦେଇ ସାରିଲା ପରେ ପାଳ ସାହାଯ୍ୟରେ ମାନେ ଜଏଣ୍ଟ୍ କରିସାରିଲା ପରେ ଆପଣଙ୍କୁ ଆକାର ଟା ପୁରା ଯଉ ଭଳିଆ ସେଇଭଳି ଭାବରେ ଆ
ଆଜ୍ଞା ଆଜ୍ଞା -ଆଜ୍ଞା ପ୍ରଥମେ ଏକ ମାଟିଆ ହୁଏ- ଏକ ମାଟିଆ ହୁଏ ତାପରେ ଦୋ ମାଟିଆ ହୁଏ।
ହବ ସେଥିରେ ପୁଣି ଅଗାରି ଯଉ ଧାନ ର ଅଗାରି।
ଆଜ୍ଞା।
ଅଗାରି କି ଗୋଳେଇ ତାକୁ ମାନେ ଏକ ମାଟିରେ ଯଉ ଠାକୁରଙ୍କ ଆକାର ଦେଇଥାଏ ତା ପରେ ପ୍ରଥମ ଲେପ ମରାଯିବ।
ଆଜ୍ଞା ଆଜ୍ଞା।
ପ୍ରଥମ ଲେପ ସରିଲା ପରେ କିଛି ଦିନ ପାଇଁ ତାକୁ ପୁଣି ଉଁ -ସ୍ ଟିକେ ଶୁକିବା ପାଇଁ ଛାଡିଦେବେ ନା ନାଇଁ।
ଆଜ୍ଞା ପ୍ରଥମ କିଛି ଦିନ୍ ଛାଡନ୍ତି ତାପରେ ଏବେ ଯେହେତୁ ବର୍ଷା ଦିନ ତ ଟିକେ ବେଶି ଦିନ ଶୁଖିବା ଦରକାର୍ ଖରାଦିନେ କଣ୍ ଟିକେ ଜଲ୍ଦି ଶୁଖି ଯାଏ।
ଶୁଖିବା ପାଇଁ ସମୟ ଲାଗିବ ଟିକେ ବେଶୀ ଦିନ୍ ସେଥିପାଇଁ ବେଶୀ ଦିନ ଟିକେ ମାନେ ପନ୍ଦର କୋଡ଼ିଏ ଦିନି ଛାଡ଼ିଦେବି।
ଆଜ୍ଞା। ତାପରେ ତାକୁ ଦୋମାଟିଆ କରନ୍ତି ତାକୁ ଟିକେ ପ୍ଲେନ୍ କରନ୍ତି ପାଲିସ୍ କରନ୍ତି।
ହଁ ତାପରେ ନୂଆ ଯଉ ନୂଆ ବସ୍ତ୍ର ସୂତା ସୂତା କପଡା ବସ୍ତ୍ର ସାହାଯ୍ୟରେ ତାକୁ ଉପରେ ମାନେ ସମାନ କରନ୍ତି ଯଉ ପାଲସ୍ କଥା କହୁନାହାନ୍ତି
ଆଜ୍ଞା ଆଜ୍ଞା।
ସେ ପାଲସ୍ କରିବେ ମାନେ ତାକୁ ବି ସେଇ ଯଉ ଦୋମାଟିଆ କରିକି ତାକୁ ତାକୁ ବି କେତେ ଦିନ ପାଇଁ ଛାଡ଼ିଦେବେ।
ଆଜ୍ଞା ଆଜ୍ଞା ସେଟା ବି ହୁଏ ତାପରେ ରଙ୍ଗ ଦେଇକି ତାପରେ ପୁ
ହଁ, ଆଉ ଯେବେ ଗଣେଶ୍ ପୂଜା ମାନେ ଧରନିୟ ଆଜି ଗଣେଶ ପୂଜା ତା ଦି ଦିନ ପୂର୍ବରୁ ଯୋଉ ଠାକୁରଙ୍କର ଯୋଉ ତେ ମାନେ କାମ ସରିଥିବ ନା ଦୋମାଟିଆ କାମ। ତା ଉପ୍ ପରେ ପ୍ରଥମ କରି ଯୋଉ ଚୂନ ଧଳା ରଙ୍ଗର ହଁ ରଙ୍ଗ ମାରି
ଆଜ୍ଞା ତ ଆପଣଙ୍କ ଆଡେ ତାହେଲେ ବହୁତ ଜୋରରେ ମାନେ ଜୋରସୋରରେ ଗଣେଶ ପୂଜା ହୁଏ ବେଧେ।
ହଁ।
ଆଜ୍ଞା ବହୁତ ବଡ ମୂର୍ତ୍ତି ଯେହେତୁ ବହୁତ ଆପଣ ଏତେ ଆକାରରେ କହୁଛନ୍ତି ତ ବହୁତ୍
ମାନେ ଦଳରେ ହିଁ ପିଲା ସେଇଭଳିଆ ଅଛନ୍ତି ଏ ମାନେ ପଞ୍ଚାଅଶୀରୁ ନବ୍ ବେ ଜଣ ପିଲା।
ଆଜ୍ଞା ତାହେଲେ ବହୁତ ବଡ ମାନେ ସଂଘ ଆପଣଙ୍କର ଗୋଟେ।
ଆଉ। ବଡ ଶଳା ସେଇଭଳିଆ ଫାଷ୍ଟ୍ ପ୍ରଥମ କରି ଚୂନ ଧଳା ଚୂନ ନଦେଲେ ଏ ରଙ୍ଗ ନ ମାରିଲେ କଣ ଆଉ ଠାକୁରଙ୍କର ଯୋଉ ବିଭିନ୍ନ ପ୍ରକାରର ବିଭିନ୍ନ ରଙ୍ଗର କଣ ମାରିବେ ବିଭିନ୍ନ ପ୍ରକାରର ରଙ୍ଗ ମାରିବେ ସେଇଟା କଣ ଆଉ
ଆଜ୍ଞା ଆଜ୍ଞା ଆଜ୍ଞା।
ସେଥିପାଇଁ ପ୍ରଥମ କରି ଚୂ ଚୂନ ରଙ୍ଗ ଟେ ମାରିବେ ତାପରେ ଯାଇଁ ଯେ ଏହା ତା ପର ରଙ୍ଗର ଇଏ କରାଯିବ। ତାପରେ ମାନେ ଗଣେଶ ପୂଜା ଦିନ ତ ସମସ୍ତେ ସମସ୍ତଙ୍କ ନିତ୍ୟ କର୍ମ ସାରି, ସ୍ନାନ କରି ଆସିବେ ଠାକୁରଙ୍କ ପାଖକୁ ଭୋଗ ଫୁଲ ନେଇକି ଆସିବେ ତାପରେ ନନା ଆସିବେ ତାଙ୍କର ହଁ ପୂଜା କାର୍ଯ୍ୟ ଆରମ୍ଭ କରିବି ସମସ୍ତେ ବି ଭାଗ ନେବେ ଯୋଉ ସଂଘର ପିଲାମାନେ ଯେତେକ ଅଛନ୍ତି ସମସ୍ତେ ବି ସେଇ ଠାକୁରଙ୍କ ପୂଜାରେ ଯୋଗ ଦେବେ। ଭୋଗ ଦେଇକି ପୁଷ୍ପାଞ୍ଜଳି ଦେବେ। ହଁ, ପୁଷ୍ପାଞ୍ଜଳି ଦେଇକି ତାପରେ ଯୋଉ ଠାକୁରଙ୍କ ପାଖର ପ୍ରସାଦ ସେବନ କରିବେ। ଆମ ମାନେ ପ୍ରସାଦ୍ ସେବନ କଲି ଯୋଉ ଫ ଫଳ ଜାତୀୟ ଯୋଉ ପ୍ରସାଦ।
ଆଜ୍ଞା ଆଜ୍ଞା ଫଳ ଜାତୀୟ ଯେମିତି ଫଳ ସେଥିରେ କଟାକଟି ହେଇକି ନଡିଆ ଭଳିଆ ନଡ଼ିଆ ସେଉ ଅଙ୍ଗୁରୁ କଦଳୀ ସବୁ ପଡିଥାଏ। ତାପରେ ସେଥିରେ ଯେତିକ୍ ଆଜ୍ଞା ନହେଲେ ଯଦି ଆପଣ ସେଉ ଟବକା ସେଥିରେ ପକେଇ ପାରିବେ ନହେଲେ ଚୁଡା ବି ବହୁତ ଜାଗାରେ ପକୋନ୍ତି।
ଚୁଡ଼ା ଆମ ଆଡେ ପକାନ୍ତିନି କିନ୍ତୁ ସେଓ, ବୁଂନ୍ଦି
ଆଜ୍ଞା ସେରା ପକେଇ ପାରିବେ କିଛି ନାଇଁ ସେରା ପକ୍ କେଇ ପାରିବେ ତାପରେ ସଇଲା ପରେ ତାପରେ ଯଦି ରାତିରେ ଯଦି ଭୋଜି ଫୋଜି ବି ମାନେ
ମାନେ ଆମର ସେଟିଂ। ମାନେ ଏ ଯୋଉ ଠାକୁରଙ୍କ ପୂଜା ସରିବା ପରେ ଯୋଉ ପ୍ରସାଦ ସେବନ କରିସାରିଲା ପରେ
ଆଜ୍ଞା।
ତାପରେ ମାନେ କେତେ ସମୟ ଛାଡିକି ଅରୁଆ ଅର୍ଣ୍ଣ ଡାଲମା ଖଟା ପାସ୍ ହେଇଥାଏ ଏ କ୍ଲବ୍।
ଆଜ୍ଞା ଆଜ୍ଞା ପ୍ରତ୍ୟେକ ସେ କ୍ଲବ ର ପିଲାଙ୍କ ପାଇଁ କ୍ଲବ ର ପିଲାଙ୍କ ପାଇଁ ହେଇଥାଏ ତା ପରେ ରାତ୍ ସନ୍ଧ୍ୟା ବେଳେ ଆମ ଆଡେ କଣ କହିଲୁ ଗାଁ ର ଲୋକମାନଙ୍କ ପାଇଁ ଖିଚିଡି, ପଲଉ, ଡାଲମା।
ଆମ ଆଡେ ହେମିତି ନାହିଁ ମାନେ ଯେ କେବଳ ସଙ୍ଘର ପିଲା ପ୍ରଥମେ ଖାଇବେ ତାପରେ ଆଉ ଯଉ ପିଲା ମାନେ।
ଆଜ୍ଞା ନାଇଁ ସେମିତି କିଛି ନାହିଁ କିନ୍ତୁ କିନ୍ତୁ ସଙ୍ଘ ପିଲାଙ୍କ ପାଇଁ କରାହେଇଥାଏ। ଯୋଉ ଗାଁ ଲୋକଙ୍କୁ ମାନେ ଏତେ ଯଦି ଗାଁ ଲୋକ କିଏ ଆସିଲେ ତ ତାଙ୍କୁ ଦିଆ ହେଇପାରିବ।
ନା ନାଇଁ ଆମର ସଂଘ ପିଲା ନୁହ ଆମର ପ୍ରତ୍ୟେକ ଲୋକଙ୍କ ପାଇଁ କରାଯାଇଥାଏ ଯିଏ ମାନେ ଗାଁ ରୁ ହଉ।
ପିଲାଙ୍କ ପାଇଁ ପ୍ରଥମେ ତାପରେ ସନ୍ଧ୍ୟା ବେଳକୁ ଗାଁର ସମ୍ବେ ସବୁ ଲୋକ ଛୁଆ ବଡ ଲୋକ ସବ୍ ମାନେ ଯେତେ ଇଏ ଅଛନ୍ତି ଡକା ହବ।
ଆମର କିନ୍ତୁ ସେମିତି ନୁହଁ କିନ୍ତୁ ଉଁ ପ୍ରତ୍ୟେକ ଲୋକ ଖାଇପାରିବେ ଗାଁ ରୁ ହଉ କି ଗାଁ ବାହାରୁ ଆଉ ଯଉମାନେ ବି ଆସନ୍ତି ଠାକୁରଙ୍କ ପାଖକୁ ଦର୍ଶନ କରି ସମସ୍ତେ ଖାଇପାରିବେ ଛୋଟ ରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ।
ଆଜ୍ଞା ସେଟାତ ସ ଭଲ ତାହେଲେ।
ହଁ। ଆଉ କଣ ଖବର କୁହନ୍ତୁ?
ଆଉ ଆଜ୍ଞା ମୋର ତ ଏବେ ପଢାପୁଢ଼ି ସାରିଲା ଡିପ୍ଲୋମା ଜାଣିଥିବେ ତିନି ବର୍ଷ।
ହଁ, ହଁ।
ଆଜ୍ଞା ତିନି ବର୍ଷ ସରିଲା ବିଦ୍ୟୁତିକ ବିଭାଗରେ ମୁଁ କରୁଥିଲି।
ହଁ।
ଆଜ୍ଞା ତ ଏବେ ମୋର ଜବ ପାଇଁ ମୁଁ ଆବେଦନ କରିଛି ତ ଜବ୍ ଟି ଯଦି ଜବ୍ ଆସିଲା ସେଠି ଜବ୍ ପାଇଁ ମୁଁ ଚାଲିଯିବି।
ହଁ।
ଆଜ୍ଞା ଆଉ ଏବେ ଘରେ ଅଛି ଘରେ ଏବେ ଯେହେତୁ ଜବ ପାଇଁ କିଛି ଆସିନି ନହେଲେ ବିଟେକ୍ ପାଇଁ ଆବ ଆବେଦନ କରିବି।
ହ ଜବ ଯଦି ନ ଆସିଵ ଫିର। ଘର ବସିଛନ୍ତି ଶୁଖିଲାଟାରେ ଘରର କାମ ଟେ କିଛି କରିଦଉଥିବେ ଆଉ।
ଆଜ୍ଞା ଆଜ୍ଞା ସେଇଟା ଏବେ ସେଥିପାଇଁ ଗାଈ ଟିକେ ବାନ୍ଧି ଦେଲି ତାପରେ ଗାଈ ପାଇଁ କିଛି ଘାସ ହଁ ଘାସ କାଟି କୁଟା ଆଣିବି କୁଟା ତାକୁ ଟିକେ ଦେଇଦେବି। ଆଜ୍ଞା ଏମିତି ଟିକେ ଆଜ୍ଞା ତାପରେ ବି ଯେହେତୁ ଘରେ ଅଛି ଏବେ ବିଲ ବାଡିି ବି କାମ ଚାଲିଛି ତ ବିଲକୁ ଟିକେ ଯିବି।
ବାପା ମା କେତେ ଏକୁଟିଆ ମାନେ ଇଏ କରିବେ ଯାହେଲେ ଟିକେ ଘରେ ଅଛୁ ମାନେ ସାହାଯ୍ୟ କରିଦବାଟା ହିଁ ଠିକ।
ଆଜ୍ଞା ଆଜ୍ଞା ସେଟା ତ ସତ କଥା କାହିଁକି ନା ବାପ ବାପା ଯେହେତୁ ଘରେ ନାହାନ୍ତି ବାପା ବାହାରେ ରହୁଛନ୍ତି। ମାନେ ବାହାରେ କାମ କରୁଛନ୍ତି। ତ ମା ଘରେ ଏକା ତ ସାନ ଭାଇ ବି ତାର ପଢୁଛି।
ହଁ ସାନ ଭାଇକି କଣ ଆଉ ନିଜେ ଥା ତ ବଡ ଭାଇ ସାନ ଭାଇଙ୍କୁ କହିବୁକି ଯା କାମ କର ବୋଲି।
ଆଜ୍ଞା ଆଜ୍ଞା ସେଟା ତ ସତ କଥା।
ଓ ହୋ। ହଉ ଘରେ ଅଛନ୍ତି ଯଦି କାମ କରୁଥାନ୍ତୁ କାମ କଲେ ନିଜ କାମ ହିଁ କରୁଚନ୍ତି ତ ବାହାର ଲୋକଙ୍କ କାମ କରୁନାହାନ୍ତି।
ଆଜ୍ଞା ଆଜ୍ଞା। ହଉ ଆଜ୍ଞା ମୁଁ ରଖୁଛି ପରେ ପରେ କେତେବେଳେ ଫାଙ୍କା ହେଲେ ଆପଣଙ୍କୁ କଲ୍ କରିବି।
ହଉ।
ଧନ୍ୟବାଦ୍।